ହଁ ହ୍ୟାଲୋ। ନମସ୍କାର ଆଉ କଣ କରୁଥିଲ?
ନାଇଁ ବସଛୁ ଆଉ।
ଅଁ ହ ଆଉ ରୋଷେଇ?
ରୋଷେଇ ହବ ଏଇ ଟିକେ ପରେ ହବ ଆଉ।
ଆଜି ତ ଶୁକ୍ରବାର ଆଜି କଣ ହଉଛି।
ଆଜ୍ଞା ଆଜି ଭାବିଛୁ ଥଣ୍ଡା ଖାଇବ ନା ପଖାଳ ଖାଇବାକୁ ସବୁ ପୋଡିକି ଖାଇବୁ ବୋଲିକା ଯୋଉ ବାଇଗଣ ଟମାଟୋ ଆଉ ଜହ୍ନି। ନି ପୋଟଳ ହେ ଅଛି।
ମୋର ତ ସିଏ ଭାରି ପ୍ରିୟ ପୋଡାପୋଡି।
ଆଜ୍ଞା ଏଟା ଆଜ୍ଞା।
ଅ ହଁ ପଖାଳରେ ପୋଡା ଟା ହେଲା ମେନ୍ ଆଉ।
ପୋଡିକି ପାଗ କରିକି ଖାଇବୁ ଆଉ।
ହଁ ହଁ ହଁ।
ଆଉ ଦିହି ପହର ପାଇଁ କଣ ଗୋଟେ କରିବୁ ତରକାରୀ ହଉ ଡାଲି ହଉ କରିବୁ ଆଉ।
ଅଁ ହଁ ଆଜି ଆଉ ଆଇଁଷ ହବନି।
ନାଇଁ ଆମର ଆମିଷ ସେମିତି ଖାଉନୁ ବେଶୀ କେତେବେଳେ କେମିତି ଇଛା ହେଲେ ଖାଉଛୁ ଆମର ସାଧା ହିଁ ବେଶୀ ଖାଉଛୁ।
ହଁ ହଁ ଭଲ ନା ସାଧା ଟା ଖାଇଲେ ଭଲ ହଁ।
ମତେ ବେଶୀ ପନିପରିବା ଭଲ ପନିପରିବା ଆଉ ସାଧା ଉପରେ ସବୁ ଭଲ ମତେ
ସବୁ ହଁ ଶାଗ ଖାଇବାକୁ ଭଲ ପାଅ ନା?
ହଁ ଶାଗ ବି ବୋହୁତୁ ବଢିଆ।
ହି ହି ପଖାଳ ଭାତରେ ଶାଗ ଭଜା ଆଳୁ ବାଇଗଣ ଟମାଟର ପୋଡା ଆଉ ତା ସହିତ ବଢି ଚୁରା ଟିକେ।
ଆଜ୍ଞା ଆଜ୍ଞା।
ପଖାଳ ଭାତ ଉଠିଯିବ ଆଉ ଫୁଣି ଘର ଚାଉଳ ପଖାଳ। ନିଜ ବିଲର ଯୋଉ ଚାଉଳ ଧାନ ସେଇଆକୁ ଘରେ ବସେଇକି ଚାଉଳ କରିକି ଭାତ ଖାଇବା ସେଇ ଭାତଟା ଭଲର ଭଲ ଲାଗେ ସେ ଭାତ ତୋରାଣି ଟୋପେ ତ ଆମ୍ବୃତ ଆଉ।
ହଁ।
ହୁଁ ଆଉ ଆଉ କଁ ତମର ତ ଏଇନା ଉଁ ଗୁଣ୍ଡିଚାକୁ ଆସିଯାଉଛି।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
ଗୁଣ୍ଡିଚାକୁ ତମର ହେଇଠି ଭଲ କଣ କଣ ସବୁ ହୁଏ ସବୁ କୁଅ।
ଏଇଠେ ନା ଏଠି ଆଉଥ କହିବି ନା ଆମର ଯୋଉ ପୁରୀରେ ହୁଏ କହିବି।
ହଁ ସେଠିକା କଥା କୁହ ପୁରୀର କଥା ଉଁ ପରେ କହିବ ଆଉ।
ଏଠି ଆମର ତ ବର୍ତ୍ତମାନ ଦେବସ୍ନାନ ପୂର୍ଣ୍ଣିମା ଯାଇଚି ଆଉ ଉଁ ଠା କୁର କଣ ସହରେ ଅଛନ୍ତି।
ହୁଁ ହୁଁ।
ଆଉ ଉଁ ଏ ଉ ଅଣସର ଘରୁ ବାହାରିବେ ଆମର ପନ୍ଦର ଦିନି ପରେ ପନ୍ଦର ଦିନି ପରେ ଆମର ଯୋଉ ହବ ବାହୁଡା ଯାତ୍ରା।
ହଁ ହଁ।
ଆଉ ଉଁ ହୁଁ ତାପରେ ଠାକୁର ଆସିକି ଇଁ ସଜିଆ ସଜି ହେଇକି ଯୋଉ ରଥ ହେରିକାରେ ବସିକି ଟଣା ହୁଅନ୍ତି। ଆଉ ମାଉସୀ ମାଆଙ୍କ ମନ୍ଦିରକୁ ଯାଇଥାନ୍ତି ଆଉ ତାପରେ ସେଠୁ ନଅ ଦିନି ପରେ ଆସିବା ପରେ ଆମର ହେଇଥାଏ ସୁନାବେଶ ହୋଇଥାଏ ଅଧରପଣା ହେରିକା ହୋଇ ତାଏ ତାପରେ ଏ ଯୋଉ ପହଣ୍ଡି ବିଜେ ଆମର ହୋଇଥାଏ ଆଉ।
ହୁଁ ହୁଁ।
ଆଜ୍ଞା।
ହଁ ହଁ। ହଁ।
ଆ ପୁରୀରେ ତ ଆମର ଅଁ ବୋହୁତ ଭିଡ ହୋଇଥାଏ ନା ସବୁ ବର୍ଷ ମାନେ ବୋହୁତ ତେ ଆଡୁ ଲୋକ ସବୁ ଆସିଥାଆନ୍ତି ଦେଖିଆ ପାଇଁ ଆଜ୍ଞା ଆଉ ଏମତି କିଛି ଲୋକ ଅଛନ୍ତି ବି ତ ସେତିକି ସୌଭାଗ୍ୟ ମିଳିନି ମାନେ ପୁରୀରେ ହେଇ କି ବି ମାନେ ପୁରୀ ଜିଲ୍ଲାର ହୋଇକି ବି ଦେଖିପା
ସେ ଠାକୁରଙ୍କ ଲୀଳା ଠାକୁର ନ ଡାକିଲା ଯାଏ କେହି ଯାଇପାରିବେ ନାଇଁ ତାଙ୍କ ପା ଖୁ ହେଲା ଆଉ ତମର ଯୋଉ ଠା କୁର ଆସିକି ଉଁ ଗୁଣ୍ଡିଚାରେ ବାହୁଡା ଯାଏ ତମ ଗାଁରେ ଆଇଁଷ ପଶେ।
ନାଇଁ ନାଇଁ।
ଆଇଁଷ ଆମର ବି ସେଇ ଆମର ରଥ ଟଣା ପରେ ଗାଁ ଭିତେରେ ଠାକୁର ରୁହନ୍ତି ତ ଆଉ ଠାକୁର ମଠରେ ଅଛନ୍ତି ନା ଏବେ ଏ ତାପରେ ଯେତେବେଳେ ରଥ ଟଣା ହୁଏ ଗାଁ ଭିତେରେ ଠାକୁର ରୁହନ୍ତି ସେଇଥିପାଇଁ ଆମର ନଅ ଦିନ ଯାଗ, ଗାଁ ରେ ଆଇଁଷ ପଶେନି।
ଆଜ୍ଞା।
ହୁଁ। ଏଇ ସବୁ ନିୟମ ଅଛି ଆଉ।
ଆଉ ନ ଥିଲା।
ହୁଁ।
ଛୋଟ ଛୋଟ କଥା ଟାଣି ଶୁଣା ହେ
ହଁ, ହଁ, ହଁ, ହଁ, ହଁ ହଁଅଁ। ବେଳେ ବେଳେ ବାଟରେ ଜି ଗଲାବେଳେ ଛୋଟ ଛୁଆମାନେ, ସବୁ ଗୋଟ ଛୋ ଛୋଟ ଛୋଟ ରଥ କରିକି ଟାଣୁଥିବେ।
ଆଜ୍ଞା, ଆଜ୍ଞା, ପିଲାମାନଙ୍କୁ ଲାଗେ ଆଉ।
ହଁ, ହଁ ଖୁସି ଲାଗେ ଆଉ।
ଆଜ୍ଞା।
କାଳିଆ ତ କାଳିଆ ତା ପ୍ରେମରେ ସମସ୍ତଙ୍କୁ ପକେଇବ ଆଉ।
ଆଜ୍ଞା, ସେ-ଏ ନିଜେମାନେ ପରିଶ୍ରମ କରିକି ଛୋଟ ରଥ ଟିଏ, ଭଲ ସେ ତିଆରି ଥାଆନ୍ତି, କଲର ହରିକା ଦେଇକି ହଉ, ରଙ୍ଗୀନ୍ ଜରୁ ଦେଇ ତିଆରିିକି-ଇଁ ଠାକୁରଙ୍କୁ ଆଣିକି ଇଁ ସ୍ଥାପନ କରିକି ବୁଲେଇଥାନ୍ତି ଆଉ, ଗାଁ ଯାକ
ବୁଲେଇଥାନ୍ତି, ହଁ ହଁ ହଁ। ହଁ, ସବୁ ଗାଁରେ ଏସବୁ ଅଛି। ଆଉ ଆଉ ତମର ସେଠି ଦୁର୍ଗା ପୂଜା ହୁଏ ନା?
ଦୁର୍ଗା ପୂଜା-ଆ-ଆଁ ଏଠି ଏଠିକାରେ ଭଲସେ ପାଳନ କରାଯାଇଥାଏ। ଭୁବନେଶ୍ୱର, କଟକ, ଏପଟ ଏରିଆ ସବୁ।
ହଁ, ତମର ସେଠି ଦୁର୍ଗା ପୂଜା ହଏ ନା?
ନାଇଁ।
ହଁ, ହଁ ହ। ଆମର ସେଠି-ଇ ଦୁର୍ଗା ପୂଜା ହୁଏ।
ଆଜ୍ଞା।
ଆମର ହେଠି ଦୁର୍ଗା ପୂଜା ହୁଏ। ଭଲ ଯୋରେ ମେଢ ହୁଅନ୍ତି-ଇ ଠାକୁରଙ୍କର। ହୁଁ, ଆଉ ତା'ପରେ ଏଁ ବହୁତ ଆଡୁ ଲୋକ ବି ଆସନ୍ତି। ସବୁ ଜାଗ ମାନେ-ଏଁ ପୂଜା ହୁଏ, ଠାକୁରଙ୍କର ସବୁ ଯାକ ପୂଜା ଯେମିତି ଅ ସପ୍ତମୀ ପୂଜା, ଅଷ୍ଟମୀ ପୂଜା, ହୁଁ, ନବମୀ ପୂଜା ହୁଁ, ତା'ପରେ ରାବଣ ପୋଡି ବି ଅଛି, ଦଶରା ଦିନ ଉଁ ଆୟ
ଆଜ୍ଞା, ଆଜ୍ଞା କହୁନାହାଁନ୍ତି!
ହଁ, ମୁଁ କଲି ରାବଣ ପୋଡି ବି ଅଛି, ଦଶରାରେ ଭଲ ହୁଏ। ଏପଡେ